ସୁବୁଚି।
ଓହୋ ବହୁତ ସମୟ ପରେ ସୁୁଭିଲା ବେ। ଓ ହୋ। ହଉ ପଣ୍ଡା ଫୋନ୍ ମେସେଜ କରିଥିଲା କେତେଟା କଲୁ କରିଥିଲା ଆଉ।
କିଏ?
ପଣ୍ଡା ପଣ୍ଡା।
ହଁ କେତେଟା କଲୁ ବୋଲି କୁଥିଲା?
ହ ହଉ ମୁଁ କଲି ଚାଲିଚି ଆଉ ଦୁଃଖରେ ସୁଖରେ ଚାଲିଚି।
ଓ ହୋ ହଁ ହୋ।
କଣ ବାସନ ହରିକା ଧୋଉଚ ନା ବେ କଣ? ବାସନ ଧୋଉଚୁ ନା କଣ?
ହଁଁ ଖାଇସାଇଲି ପ୍ଲେଟ ଧୋଉଚି ଆଉ।
ବାହାର ଧୋଉଥିଲି ଫୋନ ଆଇବାରୁ ପଳେଇଲି ଆଉ।
କଣ କହୁଚି?
ହଁ।
ହୁଁ। ଟିକେ ବୁଲି ଯାଇଥିଲେ ଭଲ ଲାଗିଥାନ୍ତା ମନ ଫନ ଟିକେ
ହଁ ତ ବୁଲି ଯାଇଥିଲେ ଭଲ ହେଇଥାନ୍ତା ଯେ ପଇସାର ବି ଘୋର ଅଭାବ। ବିରିୟାନୀ?
ହଁ।
ରବବାର ଦିନ।
ରବବାର ଦିନ ଯିବା ତ?
ହଁ ରବବାର ଯିବା।
ବାହାରେ ଖାଇବାରେ ଶହେ କୋଡିଏ ଟଙ୍କା ବାଲା।
ହଁ ହଁ ସତକଥା ଶହେ କୋଡିଏ ହଁ।
ସେ ଅନିତା ବେକେରୀ ପଟେ ହଉଚି ନାଇଁ ତ ବାହାରେ ଯୋଉ ସାଇଟରେ ଏଯୋ ରୋଡ ସାଇଟରେ ଯାହା ଯୋଉଠୀ ପଡିଥିଲା ଟେ
ହଁ ହଁ ଏ ମିଠା ଖୁଟା ରୁ ଥରେ ଟ୍ରାଏ କରିବା ନହେଲେ?
ଖଟା ମିଠାରେ ହଁ ହଁ ହଁ ସେଇଟା ଆହୁରି ବଢିଆ। କେତେ ଟଙ୍କା ନଉଚି?
କେଏଜାଣି ମୁଁ ତ ଜାଣିନା। ମୁଁ ଖାଲି ହଉଚି ବୋଲିକି ସେଦିନ ତୋ ପାଟିରୁ ଶୁଣିଲି ମୁଁ।
ଆରେ ସେଇଦିନତ ମୁଁ ଦେଖିଲି ଆଉ। ତମେ ଯୋଉ ଯାଇଥିଲେ ପଣ୍ଡାର ତୋର ମୋର ଆଉ। ପଣ୍ଡାର ତୋର ମୋର ଯାଇଥିଲି ସେଦିନ ଦେଖିଲି ମୁଁ।
ହଁ ଠିକ ଅଛି। ଥୁ, ହୁଁ।
କେବେ ଗୋଟେ ପଚାରେ
ଖାଁ?
କେବେ ଗୋଟେ ପଚାରେ ହବ ବୋଲି ଯିବା ଖାଇକି ଆଇବା।
ହଁ ହଁ ହଁ ମୁଁ ପଚାରୁଚି ଦେଖିଆ କୋଉଦିନ ଗୋଟା ଆସିକି
ହଉ ସେଠି ଖାଇବା ପିଇବା ଟିକେ ଭଲ ଥିବାର ଅଛି। ଏ ଭଲ କରୁଚି ଯେ ରୋଷେଇ ଭଲ କରୁଚି। ବିରିୟାନୀ ହଁ ମୁଁ ଶୁଣିବାରେ ଭଲ କରୁଚି।
ଥରେ ଟ୍ରାଏ କଲେ ଜଣା ପଡିବ।
ଚଉମିନି ପକୋଡା ସବୁ କରୁଚି ପୁଣି।
ହାଁ ହାଁ?
ଚଉମିନି ପକୋଡା ସବୁ କରୁଚି।
ହଁ।
ଖାଇବା ଟିକେ ଭଲସେ ଖାଇ ପିଇକି
ହୁଁ ହୁଁ।
ଦେଖାଯାଉ। ଟିକେ କଲ କରେ ମାଲିକ ଆଉ।
ହାଁ ହାଁ।
କାଲି ଟିକେ ମାଲିକ କୁ କଲ୍ କରେ।
ହଁ ହଁ କାଲି ସକାଳୁ କଲ୍ କରିବି ନା ଭାଇ କଲ୍ ନକଲେ କେମିତି ହବ।
ସକାଳୁ ତୁ ଏବେ ଆ। କଲ୍ କରିଥାନ୍ତୁ ସେ ଶଳା ସକାଳୁ ଉଠୋଉନି ତାକୁ ନହେଲେ ମେସେଜଟେ କରିଦେ।
ହଁ ନାଇଁ ସତ କଥା। ମୁଁ ତ ଫୋନ କରୁଥିଲି ମୁଁ ଦିଥର କେତେ ଫୋନ କଲି। ସିଏ ମତେ ବି ଆଉ ବାର ବାର କାହିନି ସାରକୁ ବାର ବାର ଠିକ୍ ଲାଗିଲା ନାହିଁ ନାଇଁ କାଲି ସକାଳୁ ଟ୍ରାଏ କରିବି।
ସକାଳେ ସିଏ ଉଠେଇବନି ହେଲା ସକାଳେ ସିଏ ଭିଡ ରହିବ କାଲି ତାର। ଯେ। ହେଲେ ଇଏ କଣ କରିଦେଇଛନ୍ତି ଦେଖେ ସେ ଚିଟିକୁ ପଇସା ଦେଇନାହାନ୍ତି ଆଜି ଦବ କହିଥିଲା।
ହଁ ହଁ ହଁ ହଁ।
ଆଜି ପଇସା ଦବ କହିଥିଲା ଆଜି ଦେଇନି ଆଉ ସେ ଚିଟି ଡାକିଲା ମତେ। ମତେ ମେସେଜ କରିଥିଲେ କି ଯେ ଏମାନେ କଲ କରିଥିଲେ।
ହୁଁ ହୁଁ।
କଣ ହେଲା କଲୁ ନାଇଁ ଏ ଫୋନ ନମ୍ବର ଚେଞ୍ଜ। କଲେ ତାପରେ ଆଉ ଇଆଡୁ ସିଆଡୁ।
ଏବେ କମ୍ପ୍ୟୁଟରରେ ନିଜେ ନିଜେ ଏଇଠି କରି ହଉଛି ନା ସେ ୟୁଜର ଆଇଡିରେ ଏକା।
କୋଉଟା ରେ।
ସେ ନମ୍ବର ଚେଞ୍ଚ ଯୋଉଟା ନିଜର ଏଇଟି।
ହେଇନି ନା ସବୁ ହେଇଛି କ ଖାଲି ଆଜି ଆଇଲା ସେ ରାତିରେ ଆଇଲା ନା।
ଓହୋ ହୋ।
ସେ ପର୍ଯ୍ୟନ୍ତ କରିନି କାଲି କରିବ ବୋଲେ କଲା ଭଳିଆ ଲାଗିଅ। କାଲି ବି ନ କଲେ ଆଉରି ଲେଟ ରେ ହବ କାଲି କଣ କାଲି ହଉଛି। କାଲି ଶନି ବାର।
କାଲି ଆଜି ଗୁରବାର କାଲି ଶୁକ୍ରବାର ନା।
ହଁ। କାଲି ଶୁକ୍ରବାର କାଲି ଯଦି ନ କଲା ବଲେ ଶନିବାର ଛୁଟି ରବିବାର ଛୁଟି ମଙ୍ଗଳବାର ଯାଇକି କରିବ।
ଓ ହୋ ହୋ।
ସଖାଳୁ।
ହୁଁ ହୁଁ ହୁଁ।
ଯୋଉ ପର୍ଯ୍ୟନ୍ତ ହେଇନି ସେ ପର୍ଯ୍ୟନ୍ତ ହେଇନି ହବ ବୋଲି କହିଦେବେ ଦେଖିଲା ବେଳକୁ କାଲି ସକାଳେ କହିବେ ନାଇଁରେ ସେଇଟା। ଗୋଟେ ଭୁଲ ବାହାରିଲା ହେଲାନି।
ହଁ ଏ କଥା ଟା ଭାଗ୍ୟ ବଳେ ତମେ ଆଡେ ଫସିଯିବ ଆଡେ ନାଇଁ। କଇଥିଲ ତମେ ହେବ ବୋଲି। ପଚିଶ ନାଇଁ କିନ୍ତୁ ପଚିଶ କୁଆହେଇଥିଲା ଏ ମାସ ଲାଷ୍ଟ ଆଡେ ପଚିଶ ଆଡେ ବୋଲିକି କିନ୍ତୁ ପଚିଶ ପାଖାପାଖି। କେତେ ଜିନିଷ ହେଲାଣି ଭେରୀ୍ଫି କେସନ। ଏତେଥର ବୋହୁଥା।
ହଁ ହଁ। ଦେଖାଯାଉ।
ହଁ। କାଲି ତାହେଲେ କଣ ଠିକ ଆସିବେ ତା ସାଡେ ପ
ପିଟ ସାର୍ କହିଲା। ତମକୁ ପଇସା ଯଦି ଆଜି ଦେଇଦେଲା ଭଲ କଥା।
ହୁଁ।
ଯଦି ନ ଦେଲା କାଲି ସକାଳେ ଆଇବି ତାଲା ପକେଇିବି ନ ହେଲେଗଲା।
ସେ ସାଙ୍ଗ ତୋତେ ଫୋନ କରିକି ସେଇଆ କଇଲେ।
ଆମେ ଫୋନ କରୁଥିଲେ ଅଲଗା କାମରେ ତାଙ୍କର ସେ ଗ୍ୟାସ୍ ଏ ତାଙ୍କର ସେ ଫୋନ ନମ୍ବର ଚେଞ୍ଜ ହେବାର ଥିଲା।
ହୁଁ ହୁଁ ହୁଁ ହୁଁ।
ସେ ନମ୍ବର ଚେଞ୍ଜ କରିଦେଲି କଲା ପରେ ସେ ସେ କଥା କହିଲେ ଆଉ ଯଦି ନକଲା ମୋ ପଇସା ରାତି ଦଶ ଟା ଭିତରେ ଯଦି ନଦେଲା।
ହଁ।
କାଲି ସିଏ ଯିଏ ଥାଉଛି ଥାଉ ମୁଁ ଯଦି ଯିବି ତାଲା ପକେଇବି ଆଉ।
ତମେ ଯାହା କରୁଚ କର ଭାଇ ଆମକୁ କଣ ଲୋଡା।
ହଁ।
ଆମେ ଆମର କଲେ ଗଲା।
ତମେ ଯାହା ହଉଚ ହୁଅ।
ଏ ଆମକୁ ଏତେ ଭିତରକୁ ପଶିବୁ ବଲେ କିଛି ଆଖୁନ୍ ସାର୍ କଣ କହୁଚି ଆଖୁନ୍ ସାର୍ କହୁଚି ଯେତେ ଭିତରକୁ ପଶିବ ତମେ ସେତେ ଶୀଘ୍ର ଏଇଠୁ ବାହାରିବ। ଆଖୁନ୍ ସାର୍ କଣ କହୁଚି ତୁ ଗୋଟେ କୋହୁଣିଆ ଖୁମ୍ବ।
ହଁ ହଁ ହେଟା ବି ଠିକ୍। ତମେ ଯାହା ହୁ
ଟୋଟାଲ ପଶିବାର ନାଇଁ ଆରାମ ସେ ତମେ ଆମେ ନିଜେ ଖୁସି ରୁହ ନିଜର କାମ କର ଚାଲ।
ହୁଁ ତ ଚିଲ୍ ସିଏ ଚିଲ ମଣିଷ। ସେ ଲୋକ ଚିହ୍ନି ଦେଇଚି ମ ଲୋକ ଚିହ୍ନି ଦେଇଚି ସିଏ।
ଆରେ ସିଏ ରହିକି ତାର ବାଳ ପାଚିଗଲାଣି ସେଠି।
ହଁ ସତ କଥା ରହିକି ବାଳ ପାଚିଗଲାଣି।
ହଁ ସିଏ ଜାଣିବନି ଆଉ କିଏ ଜାଣିବ।
ହୁଁ।
ହଉ ଚାଲୁ ଯେତିକି ପନ୍ତ ଚାଲୁଚି ଭଲ ମନ୍ଦ କହୁଚି ମତେ କହୁଚି ତମେ ତମର ସାଉଁ
ତମର ତ ସାଉଣ୍ଡ ସ୍ଲୋ ତମେ କଣ ଏଲ ଏଲ କରିବ ତମେ କଣ ଲ କରିବ ଓ। ହଁ।
ଏମିତି କହିଲେ କି ଆରେ ସାଲା।
ତମେ ତ ତମେ ଟେବୁଲ ପିଟିକି କହିପାରିବନି ଜଜ୍ ଏ କଣ ଆଉ ଦାନ୍ତ ଦେଖେଇ ଦେଇକି ପଳେଇ ଆସିନି।
ଏମତି କଇଲା କି ଯା ତାହଲେ।
ହଁ ପରା।
ୟେ ତ ଗଲତ ବାତ ହୋଗୟା।
ହଁ କଣ କହିଲୁ।
ଏଇଟା ତ ତୋ ଉପରେ ଅନ୍ୟାୟ ହେଲା ଭଳିଆ ହେଲା କହୁଚି।
ମୁଁ କହିଦେଲି କହିଲା ଆକୁ ତମେ ଟେବୁଲ ପିଟିକୀ କହିପାରିବନି। ତୋ ସାଉଣ୍ଡ ନାହିଁ ଟେ ସମ୍ପର୍କଟା ଏଇଠି ଖରାପ ହେଇଗଲା ହେଲା।
ଡେଲିୀ ତାଙ୍କର ସେଇ ଗୋଟିଏ ଡାଇଲଗ ପାଞ୍ଚରେ
କହିପାରିଲୁନି ସିନା ଭାବିଲୁ ଆଉ ଏଇଟି ତ ସମ୍ପର୍କ ଖରାପ ହେଲା ଆଉ।
ପାଞ୍ଚ ଟଙ୍କିଆ ମୁଗ ଡାଲ ଗୋଟେ ଆଣିଦେଲେ ମୁଁ କହିଲି ପାଞ୍ଚ ଟଙ୍କାର ଋଣ ସୁୁଝିହେଇଯା ସେଲେ ସୁଝିବ ବୋଲି କହିଲି ଚାରିଟା ଦେଇକି ଆଇଲି।
କାହାକୁ ଏଇଟା ଦେଲୁ?
କାରୁ ଆଖଣ ସାରୁ।
ଓହୋ ହୋ, ହୋ, ହୋ। କଣ କରିବୁ କହ?
ସେ ଦେଲେ ମୁଁ ଦେବୀ। ମୁଁ ନଉନି, ମୁଁ ନେବି ନ ନେବି ନାଇଁ ତମେ ମତେ କଣ ଦଉନ ମତେ ଦିଅ ଲେଖିକି ଯିଅ ତ ଆଉ। ଦବନି ଲେଖିକି ଦବ। ସବୁ ଦିନ ଚାରିଟା ଲେଖା। ଚାରିଟା ଲେଖା ପଞ୍ଚର ଲେଖା।
ହ
ହେଲେ ମୁଁ ଖୋଜିଲା ବେଳକୁ ପାଉନି ଆଉ।
ଆଇ ସାଲା। ହୁଁ। ଏବେ ବି ସେ ସଂସ୍ଥା ଚାଲିଛି ତାହେଲେ ବୋଲି କହୁଛି କଣ୍ଟିନ୍ୟୁ ଚାଲିଛି ନା? ସାର୍ ନେଉଛନ୍ତି ଯେମତୀ ନେବା କଥା ନେଉଛନ୍ତି ଦେଖନ୍ତୁ ସାର୍।
ସାରେ ନଉଛନ୍ତି। ମୁଁ ଆଣୁଛିି ସବୁ ଚାଲିଛି।
ଚାଲିଛି ବ୍ୟବସ୍ଥା କରୁଛ କି?
ବେବସ୍ଥା ଟା ବନ୍ଦ ହେଇଗଲା, ଆଉ ହାତ ନ ଚାଲିଲେ ଭଲ କିରେ?
ସେଟା ବି ଠିକ୍।
ସବୁଆଡ଼କୁ ଟିକେ ଟିକେ ଚାଲୁଥିବାର ଅଛି।
ହୁଁ ହୁଁ ହୁଁ।
ଭାତଟା ବନ୍ଦ ସୁଖା ପଡିଗଲା ବେଳେ ଭଲ ଲାଗୁନି କିଛି।
ହୁଁ ହୁଁ। ହଉ ଚାଲୁ।
ହୁ ହଉ ଦିଅଲୋ ଦଶ ମିନିଟ୍ ହେଇଗଲା।